ହ୍ୟାଲୋ।
ହଁ ହ୍ୟାଲୋ ମ୍ୟାଡ଼ମ୍।
ହାଁ ନମସ୍କାର।
ନମସ୍କାର, ମାଡମ
ଆଜ୍ଞା। କଣ କରୁଛନ୍ତି?
ଏଇ ବସିଥିଲି, ଆଉ ଆପଣ?
ମୁଁ ବି ସେଇ ଖାଇକି ଆସିଲି ଆଉ। ଆଉ କଣ କୁହନ୍ତୁ?
ଆଉ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ଆଉ ପଢାପଢି କେମିତି ଚାଲିଛି ଆପ
ପଢାପଢି ଚାଲିଛି ଏମିତି। ଠିକ୍ ଠାକ୍ ଚାଲିଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ସୁଭା ଯାଉନଥିଲା କି?
କଟି ଯାଇଥିଲା।
କହିବି ଆଚ୍ଛା ମୁଁ ଦେଖୁଥିଲି ଗୋଟେ ଦେଖ ଦେଖୁଥିଲି ହଁ ଆମେ ଦେଖୁଥିଲି ଆମର ଯୋଉ ମାଟି ସେ ମାଟିକୁ କେତେଟା ଲେୟର କେତେଟା ସ୍ତରରେ ଭାଗ କରାଯାଇଛି। ସେଇଟା ମୁଁ ପଢୁଥିଲି ଦେଖୁଥିଲି ଟିକେ ସେଟା ବହୁତ ସୁନ୍ଦର ଲାଗିଲା ମାନେ ଜାଣିବା ପାଇଁ ବହୁତ ଇଛା ହବ।
ଠିକ ଅଛି ଆମର ଗୋଟେ ଅନ୍ୟ ଜିନିଷ ମୁଁ ଦେଖୁଥିଲି
ହଁ।
ନେଇକି ପଢୁଥିଲ ତାକୁ ଆଗକୁ
ଆଜ୍ଞା ଆଜ୍ଞା ହଁ।
ଆପଣ ଜାଣିବେ କି ଗୋଟେ କଥା ମନେ ରଖିବେ ଯେତେବେଳେ କି ଟାଇମ ଇଷ୍ଟ ରୁ ୱେଷ୍ଟ କୁ ସେ କେତ ଏକ୍ପାଣ୍ଡ ହେଇକି ରହୁଛି
ହ
ତାର ଡିପେଣ୍ଡ କରେ କି ସେ ଯଦି ଯେତେ ଏକ୍ସପାଣ୍ଡ ଜାଗା ଅକ୍ତିଆର କରିଥିବ କି ପୂର୍ବରୁ ପଶ୍ଚିମ ସେ ଯେତେ ଅଧିକ ଏକ୍ସପାଣ୍ଡ ହେଇକଥିବ ଏକ୍ସଟେଣ୍ଡେ ହେଇକିଥିବ
ହଁ ହଁ।
ସେତେ ଆସିବ ଯଦି ଆମେ
ଠିକଟଏଝ
ତମ ହିସା କାନାଡାର ଛଅଟା ଟାଇମ ଜୋନ୍।
କାନାଡ଼ାରେ ଛଅଟା?
ଏଗାରଟା।
ଏଗାରଟା
ହରେ ଘାର କଟାଇ ଆଉ
ରଶିଆାର ଏଗାରଟା ‌ହୁ
ରସିଆର ଏଗାର ଫ୍ରାନ୍ସର ବାର।
ଇଣ୍ଡିଆର ଗୋଟିଏ।
ଆମ ଭାରତର ଗୋଟିଏ।
ଇଣ୍ଡିଆର ଗୋଟିଏ ତାମାନେ ତା ମାନେ କଣ ଭାରତ ବହୁତ ଛୋ ତ ତାମାନେ କଣ ଭା
ହଁ ଏବେ ତ ଚୁଡାରେ ବେଶୀ ବଡ ନାହିଁ। ହଁ କମ୍ପଟିଭଲି ଛୋଟ ଯଦି ଦେଖିବା ଆମେ
ମାନେ ଏତେ ଛୋଟ ଏଗାର ଗୁଣା ଛୋଟ?
ଆପଣ ର ରୁଷଆକୁ ଦେଖିଲା ଭଳିଆ ଆପଣଙ୍କ ୱାର୍ଲଡ ମ୍ୟାପ ଆପଣ ଦିମାଗରେ ଆସି ଆପଣ ଆଜି ଆମ କ୍ଲାସ ସରିଲା ପରେ ଆପଣ ଯେ ରଷିଆକୁୁ ଦେଖିବେ ଆଉ ଫ୍ରାନ୍ସ କୁ ଦେଖିବେ। ତାପରେ କାନାଡା କୁ ଦେଖିବେ ତାଙ୍କ ଷ୍ଟ୍ରକ୍ଚର କୁ ଦେଖିବେ ସେମାନେ ପୂର୍ବରୁ ପଶ୍ଚିମ କ୍ରାମ ତାର ନାହିଁ।
ହୁଁ।
ତାପରେ ଆମର ଆଗରୁ ଦି ଟାଇ ଜବ ଥିଲା ଗୋଟେ ଚା ବାଗା ନର୍ଥ ଇଷ୍ଟ ବାଲା ବହୁତ ଦାବି କରୁଥିଲେ ବଟ ସେଟା ପରେ କ୍ୟାନସଲ ହେଇଯାଇଥିଲା ବର୍ତ୍ତମାନ ପାଇଁ ଆମର ଗୋଟିଏ ହିଁ ଚାଲିଛି। ଛାଡ଼ ବଏସି।
ଆଚ୍ଛା।
ଆପଣ ଯଦି ଦେଖିବେ ସେ ତ ଇଷ୍ଟ ଏରିଆରେ ଯୋଉ ରହୁଛନ୍ତି ଧର। ଅ ଆଣ୍ଡାମାନ ନିକୋବର ଆଇଆ ବିଷୟରେ ଯଦି ଆପଣ ଜାଣିବ ଦେଖିବେ ସେପଟେ। ଯଦି ଯୋଉ କୁହନ୍ତି କି ସେ ପଟ ଏରିଆ। ହଁ ପ୍ରାୟ ଜଲଦି ବହୁତ ସୂର୍ଯ୍ୟ ଓ ଉଦୟ ହେଇଯାନ୍ତି। ଆଉ ଯେତେବେଳେ ବମ୍ବେ ଏରିଆରେ ଯୋଉ ଲୋ ଲୋକମାନେ ରୁହ ଟେ ଏଇଆ ଯୋଉମାନେ ରୁହନ୍ତି। ସେମାନଙ୍କର ବହୁତ ଲେଟ ରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ହାଁ।
ହଁ। ହଁ।
ଠିକ୍ ଅଛି ମୁଁ ଆ
ଆମର ଗୋଟିଏ ଟାଇମ ଜୋନ୍ ନା ଗୋ ସାଢେ ବୟାଅଶୀ ଡିଗ୍ରୀ।
ଆଜ୍ଞା। ତା ପରେ ଆମେ ଟାଇମ ଜୋନ୍ ଜାଣିଲେ। ବର୍ତ୍ତମାନ ଆମେ ଡେ ଆଉଡେଟ ଜାଣିବା ଡେ ଆଉ ଡେଟ।
ଆଜ୍ଞା।
ଦିନ ଆଉ ଡେଟ୍ କୁ କେମିତି ଆମେ ଡିସାଇଡ୍ କରନ୍ତି। ଦେଖନ୍ତୁ ଗୋଟେ ଦିନ କେତେ ଘଣ୍ଟା ଚବିଶି ଘଣ୍ଟା।
ଚବିଶି ଘଣ୍ଟା ଚବିଶି ଘଣ୍ଟା ନୁହଁ। ଗୋଟେ ଦିନ ଚବିଶି ହାଁ
ଗୋଟେ ଦିନ ଚବିଶି ଘଣ୍ଟା ଚବିଶି ଘଣ୍ଟାରେ ତିନିଶହ ଷାଠିଏ ଡ଼ିଗ୍ରୀ ଲଂଜିଚ୍ୟୁଡ୍ ବୁଲିଯାଏ।
ହଁ।
ଚବିଶି ଘଣ୍ଟାରେ ତିନିଶହ ଷାଠିଏ ଡିଗ୍ରୀ
ତିନିଶହ ଷାଠିଏ ଡିଗ୍ରୀ ଲଙ୍କିଚୋଟ୍ ହଁ।
ଆଉ ଗୋଟେ କଥା ମନେ ରଖନ୍ତୁ ଯଦି ଜିରୋ ଡିଗ୍ରୀ ଲଞ୍ଜିଚ୍ୟୁଡ଼ ରେ ଯଦି ଦୁଇ ତାରିଖି ହେଇଛି। ତିନିଶ ଷାଠିଏ ଡିଗ୍ରୀରେ। କେତେ ତାରିଖି ହେଇଥିବ? ହେଲା ତିନିଶହ ଷାଠିଏ ଡିଗ୍ରୀ ଗୋଟେ ତାରିଖ ହେଇଥିବ ଏକ ତାରିଖ।
ଏକ ତାରିଖ ଜିରୋ ଡ଼ି ରିଲ ଲଙ୍ଗିଚୁଟ୍ ରେ କେତେ ହେଇଥିବ?
ଦୁଇ ତାରିଖ ଯଦି ହେଇଛି ତା ହେଲେ ସେଠି ଏକ ତାରିଖ ହେଇଥିବ।
କମିବ ଗୋଟେ ତାରିଖ କାହିଁକି?
କଣ କାହିଁକି ନାଁ ଆପଣଙ୍କୁ କହୁଛି ଶୁଣନ୍ତୁ? ଜିରୋ ତା ପରେ ସେ ବଢ଼ିଚାଲିବ ଜିରୋ, ୱାନ୍ ଡିଗ୍ରୀ, ଟୁ ଡିଗ୍ରୀ, ଥ୍ରୀ ଡିଗ୍ରୀ, ହେଲା ତ ପୃଥିବୀ ଗୋଟେ ସମ୍ପୂର୍ଣ୍ଣ ବୁଲିବାକୁ କେତେ ଲାଗେ ଗୋଟେ ଦିନ ଲାଗେ।
ହଁ।
ଟୋଣ୍ଟି ଫୋର୍ ଆୱାର୍ସ ଲାଗେ, ତ ବର୍ତ୍ତମାନ ଜିରୋରେ ସୂର୍ଯ୍ୟ ପଡ଼ିଲା ହେଲା କି?
ହଁ।
ହ୍ୟାଲୋ।
କୁହନ୍ତୁ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି-ଶୁଭୁଛି।
ହଁ କୁହନ୍ତୁ?
ଗୋଟେ ହଉଛି ଗୋଟେ ଦିନ ଦେଖନ୍ତୁ ଯଦି ଏକ ତାରିଖ ହଉଛି ଜିରୋ ଡ଼ିଗ୍ରୀ ତା ହେଲେ ଦୁଇ ତାରିଖ ହେଇଛି। ଏକ, ଦୁଇ, ତିନି, ଚାରି, ପାଞ୍ଚ ଏମିତି ଡ଼ିଗ୍ରୀ କରି କରିକି ଯାଇକି ସେ ତିନିଶହ ଷାଠିଏ ଡ଼ିଗ୍ରୀ ପହଞ୍ଚ ଞ୍ଚିଲାବେଳକୁ ପୃଥିବୀ ଥରେ ବୁଲି ଯାଇଥିବ ତ ଗୋଟେ ଦିନ ଆସିଯାଇଥିବ। ତ ଆପଣ ଭାବନ୍ତୁ ଜିରୋ ରେ ଯଦି ସୂର୍ଯ୍ୟ ପହଞ୍ଚିଗଲାଣି ଯଦି ସେଠି ଦୁଇ ତାରିଖ ଅଛି ତା ମାନେ ତିନିଶହ ଷାଠିଏ ସୂର୍ଯ୍ୟ ପହଞ୍ଚିନି ଗୋଟେ ଦିନ ସେ ପଛରେ ଅଛି। ମାନେ ଏକ ତାରିଖ ଜିରୋ ଡ଼ିଗ୍ରୀ ରେ ଦୁଇ ତାରିଖ ହେଇଗଲାଣି। କିନ୍ତୁ ତିନିଶହ ଷାଠିଏରେ ଏକ ତାରିଖ ଅଛି।
ଆଚ୍ଛା ହଁ ବୁଝିଲି ଆଜ୍ଞା-ଆଜ୍ଞା ହଁ।
ବୁଝିପାରିଲେ ହଁ ସେଇଭଳିଆ ଆମର ଦିନ ଦିଟାର । ।
ବୁଝିଲି। ଆଚ୍ଛା ହଁ ବୁଲିବ? ବୁଲି ବୁଲି କା ଆସିବ। ବୁଲିଲେ ଏଠି ହେବ ଜିରୋ୍ ଡିଗ୍ ଜିରୋ ଡିଗ୍ରୀରେ ହଁ, ଦୁଇ ଯଦି ହବ ତିନିଶହ ଷା
ଏକ ତାରିଖ ହବ।
ହୁଁ
ହଁ ବୁଝିପାରିଲି।
ବୁଝିଲେ ତ?
ହଁ, ଆଚ୍ଛା ଏଇଟା ଲଙ୍ଗି ଚୁ
ତ ସେଇ ଜିରୋ ଡିଗ୍ରୀ
ଟାଇମ୍ ବାହାର କରେ।
ୟେସ୍, ତ ଆମେ କଣ କରିବା ବର୍ତ୍ତମାନ ପାଇଁ
ହୁଁଉଁ
ଦେଖନ୍ତୁ, ଏଇଠି ଗୋଟେ ବହୁତ ବଡ ମଜା ଜିନିଷ ଆସେ ଯଉଟା କି ଜୋଗ୍ରାଫିରେ ଆମର ଆପଣଙ୍କର ଦିମାକ୍ ଟାକୁ ବଦଳେଇ ଦବ। ଆପଣଙ୍କୁ ବଡ ଅଦ୍ଭୁତ ଲାଗିବ। ହବ ଏମିତି କେମିତି।
ଆଚ୍ଛା ହଉ ଆମର ତ ଏବେ ହେଇଗଲାଣି ସମୟ ହେଇଗଲାଣି।
ଆଁ ଠିକ୍ ଅଛି ତ ନେକ୍ସଟ କଲ୍‌ରେ ଆମେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
ଆଜ୍ଞା, ଆପଣଙ୍କ ତରଫରୁ କଲ୍ କାଟିବେ
ହୁଁ